ହ୍ୟାଲୋ, ଜୟ ଜଗନ୍ନାଥ ଭାଇ। କଣ କରୁଛନ୍ତି?
ଏଇ ଭାଇ ଏଇ ଟିକେ ଆସିଥିଲି ଆମ ଫାର୍ମ ହାଉସ୍ ଆଡେ ବୁଲିବା ପାଇଁ ଆଉ।
ଓ ହୋ ମୁଁ ବି ତ ସେଇ ଆସିଛି। ମୁଁ ଏଇ ଆସିଛି ଏଇ ଆମର ଏ ଠି ଆଜି ଆସିଛନ୍ତି ତ କୋଡିଏ ପଚିଶି ଜଣ ଲୋକ କାମ କରୁଛନ୍ତି ବିଲରେ।
ହଁ।
କୁ ଆସିଛି ଦେଖୁଛି। ଆଉ କଣ କରିବା?
ଆଉ ଭଲରେ ଅଛନ୍ତି?
ହଁ ଭଲ ଅଛି। ଗାଡି ଟା କାର ଟା ଏବେ ଟିକେ ପ୍ରୋବ୍ଲେମ ହେଇ ଥିଲା ତ ସେଇଟା ଯାହା ଟିକେ ଟେନସନ ଟିକେ ଥିଲି ଆଉ।
ହଁ ବା ମୋ ଗୋଡ ଟା ଭାଙ୍ଗି ଯାଇଛି। ଏବେ ଆମ ଫର୍ଚୁନର ଟା ଆକ୍ସିଡେଣ୍ଟ ହେଇଗଲା ତ।
ଓ ହୋ।
ତ ଶୁଣି ଯାଇଥିଲି। ଏଠି ଗୋଟେ ତ ତେର ଚକିଆ ଟାଣିକି ବାଡେଇଦେଲା ଆଉ। ଗୋଡ ଟା ଟିକେ ଭାଙ୍ଗି ଯାଇଛିି ଆଉ।
ଆଜି କାଲି ସେ ତେର ଚକିଆ ଗୁରା ଯେମିତି ଚାଲୁଛି। ଖାଲି ଚଉଦ ଚକିଆ ଭଳିଆ ହଉଛନ୍ତି ସେ।
ହୁଁ ଆଉ ରଜ କେମିତି ଗଲା ଆପଣଙ୍କ ଆପଣଙ୍କର।
ଠି ରଜ ତ ହଉଥିଲା। ରଜ ମହୋତ୍ସବ ହଉଥିଲା ସେ ସବୁ ଦୋଳି ଫୋଳି ସବୁ କୋଡିଏ ତିରିଶ ପ୍ରକାର ସବୁ ଦୋଳି ପଡିଥିଲା। ଆଉ ଅନ୍ଲି ମାନେ ପୁରା ମନମୁଗ୍ଧ ଖାଇବା ଯିଏ ପାରିବ ଆସିବ ଖାଇବ ପିଇବ। ସବୁ ଖାଇବା, ପିଇବା, ପଣା, ଦହିସର୍ବତ ଚା, କଫି, ରଜ ପାନ। ଅଁ ଛୁଆବାନ ସବୁ ହେଇଥିଲା।
ଆଚ୍ଛା।
ଆଉ ତମ ଆଡେ?
ମୋର ତ ଭାଇବା କହୁଛି ଗୋଡ ଟା ଭାଙ୍ଗିଗଲା ଯେ ରଜ କଣ ରଜ ପୁରା ବେକାର ହେଇଗଲା।
ହଁ ସେ ବାଇପାସ ଆଡେ ତ ଯିଏ ଯାଉଛନ୍ତି ବି ସବୁ ଗୋଡ ଭାଙ୍ଗି ଯାଉଛି।
ଟି ରଖି ଯାଇଥିଲେ ସେ
ସେଠି ଆମର ଅଛନ୍ତି ଯୋଉ ଅଁ ଆଙ୍କୁ ଟିକେ କହୁନାହାନ୍ତି। ସେ ସ୍ମିତା-ଆ-ଆ-ଆ ତ ଭାଇ ଜଣେ ଅଛନ୍ତି।
ହଁ ମୁଁ ସେ ଯୋଉ ପ୍ର-ଅ-ତି ଯୋଉ ପ୍ରତିମା-ଆ-ଆ-ଆ ଏ ଯୋଉ ଅ-ଅ-ଅ ଡିଏ ଡକ୍ଟର ନାହାନ୍ତି ପ୍ରତିମା ମ୍ୟାଡାମ ତାଙ୍କ ପାଖରେ ନେଇକି ଦେଖେଇଥିଲି। ସେ କହିଥିଲେ ଯିବା ପାଇଁ କହିଲେ ତାଙ୍କ ବଷାକୁ ଯିବା ପାଇଁ କହିଲେ।
ହୁଁ ସେମାନେ ବି ଆସୁଛନ୍ତି ତ ସେ ଯୋଉ ନାଇଟି ରାଉଣ୍ଡିଙ୍ଗରେ ଆସୁଛନ୍ତି ଆମ ଓହ ଆସିଲେଣି ଭାରି ଶାମଳ ଏପଟକୁ ଆସିଲେଣି ଭାରି।
ହୁଁ ହୁଁ।
ତାଙ୍କ ସର୍ଦ୍ଦାରପା ହେଇଛି ଆମର ପ୍ରତିକି। ଅରଫ ଭୋଗୀ
ଆଉ ରଥଯାତ୍ରା ଆପଣଙ୍କ ଆଡେ କେମିତି?
ଆମ ଗାଁରେ ତ-ଅ-ଅ-ଅ ରଥ ଏ ବର୍ଷ ନୂଆ ରଥ ହଉଛି ପୁରା ଉଁମ-ମ୍-ମ୍-ମ୍ ପୁରୀ ରଥ ପୁଳା ତିନୋଟି ରଥ ହଉଛି।
ହୁଁ।
ଆଉ ଆମ ଗାଁରେ ତ ପ୍ରାୟତଃ ଲୋକୋ ପାଞ୍ଚ ହଜାର, ଦଶ ହଜାର, ପନ୍ଦର ହଜାର ଏମିତି ସବୁ ଦେଉଛନ୍ତି।
ହୁଁ।
ସେଠୁ ସେଥିରୁ ଆମର-ଅ-ଅ-ଅ ଏକ ନମ୍ବର ଆସିବେ-ଏ-ଏଯୋଉମାନେ ଆସିବେ ବହୁତ ଲୋକ। ଅଛନ୍ତି ଆମର ସୁନାଧନ୍ୟ ଲୋକ ଏଠି ଦଉଛନ୍ତି କରୁଛନ୍ତି। ଆଉ ଏବ ବର୍ଷ ରଥଯାତ୍ରା କୁ ଆମର ତିନି ରାତି ତୁଳସୀ ଗଣନାଟ୍ୟ ଯ ଯୋଉ ଅଛି ସେଠି ନାଚିବ ତା ସହିତ ଅସିମା ପଣ୍ଡା।
ଅଶୀମା ପଣ୍ଡା ହଁ। ଆଉ ରାନୀ ପଣ୍ଡା, ରାନୀ ପଣ୍ଡା ମ୍ୟାଡାମ ଆସିବନି?
ହଁ, ରାନୀ ପଣ୍ଡା ମ୍ୟାଡାମ ଆସିବେ, ସାହୁ ଭାଉଜ ଆସିବେ।
ହୁଁ, ହୁଁ। ଆମର ବି, ଆମର ବି ଏ ବର୍ଷ ନୂଆ ରଥ ହଉଛି। ଆମର ଛୋଟ ଆକାର ହଉଛି ଆଉ।
ହଁ, କୁହ ଆଜ୍ଞା, କଉଁ ଗାଁ ଗରିବ, କଉଁ ଗାଁ ଧନୀ? ଏମିତି କହିହେବ?
ହଁ ଆଉ କଣ ଖାଇଥିଲ ଆଜି?
ଜି ବ୍ରେକ୍ଫାଷ୍ଟ ରେ ଟିକେ-ଏ ଅଣ୍ଡା ଚପ୍। ଆଉ ଆମ୍ଲେଟ୍ ଟିକେ, ବ୍ରେଡ୍ ଟିକେ ଖାଇଥିଲି। ଆଉ ଆପଣ?
ହଁ ଏଇ ଅଣ୍ଡା ପା ଅଣ୍ଡା ଏଇ ଯୋଉ ଆମ୍ବଲେଟ୍ ଟା କେମିତି ହେଇଥିଲା?
ଆମ୍ବଲେଟ ଟା ହେଇଥିଲା, ଆମ୍ବଲେଟ ରେ ତ ଆମର ବିଭିନ୍ନ ଜିନିଷ ପଡୁଚି। ଅଁ-ଅ ପିଆଜ, ଅଦା, ରସୁଣ।
ହୁଁ କିଏ କିଏ ଘରେ ନା ବାହାରେ?
ଏଠି ଆମର ଗୋଟେ ପାଖ ରେଷ୍ଟୁରାଣ୍ଟ ପଦ୍ମଲାଭ ଭୋଜନାଳୟ ଅଛି, ସେଇଠୁ ଆସିଥିଲାଉ। ପଦିଆ ଭାଇ ଢାବା।
ହଁ ହଁ ଆଉ ଏବେ କଣ ଖାଇବେ?
ଏବେ ଦେଖା ଯାଉ କଣ ଏବେ ହେଇଛି? କଣ ହେଇ କିଛି ଘରେ ଯା ହେଇଥିବ ଖାଇବା ଆଉ। ଆପଣ?
ଏଇ ମୁଁ ଏବେ ଟିକେ ମଟନ୍ ଟିକେ ହେଇଥିଲା ତ ଟିକେ ଖାଇକି ଏବେ ଆସିଛି ଆଉ। ସକାଳେ କିଛି ଖାଇ ନଥିଲି ଓପାସଥିଲି। ଏ ଗୋଟେ ଓଦା କପଡା ପେଟରେ ଦେଇଦେଇଥା।
ଓ ହଁ ପ୍ରାୟତଃ ଲୋକ ତ ଦଉଛନ୍ତି ଆଉ।
ହଁ। ଆଉ ତମର ଭେ ଯୋଉ ଭଲ ଖାଇବା କଣ ମାନେ ପସନ୍ଦ ଖାଇବା?
ମୋର।
ହଁ ତମର। କମିଶନର ହଁ, ହଁ। ଆଛା। ଆ ମୋର ଏଇଁ ଯୋଉ ଆ ଯ ନାଇଁ ନାଇଁ ମୋର ଖଜୁରୀ କୋଳି ଭିଟା ହେଲେ ହବ। ଖଜୁରୀ କରି କଳିକି ହଁ ବା। ସେଇଟଥିଲାଗଛି।
ହଁ ଆମ ଏ ବାରି ତଳେ ଖଜୁରୀ ଗଛ ଅଛି। ସେ ସବୁବେଳେ ମୁଁ ଯାଉଛି। ସେ ଦି ଦିଟା ତୋଳିକି ଖାଦ୍ୟ ଗ୍ରହଣ କରୁଛି ଆଉ।
ହ ହ
ଯେତେବେଳେ ଭୋକ ହେଲା ଧାଇଁ ଯାଉଛି। ବାଡିରୁ ଦିଟା ଖଜୁରି କୋଳି ଆଣିଲି ଖାଇଲି। ଆଉ ଆପଣଙ୍କ ଆଡେ ସବୁ କି କି ମନ୍ଦିର ଅଛି?
ଆମ ଜଗନ୍ନାଥ ମନ୍ଦିର ଅଛି, ମନ୍ଦିର ଅଛି ଆଉ ତାରିଣୀ ମନ୍ଦିର ଅଛି। ଆଉ ହନୁମାନ ମନ୍ଦିର ଅଛି। ଆଉ ଆମର ଏଥର କ୍ରିକେଟ ଟିମ୍ ଅଛି ତା ନାଁ ହଉଛିି ସି ବି ସି ସି। ସେଥିରେ ଆମର କ୍ୟାପଟେନ ଜଣେ ଅଛନ୍ତି, ସେ ଯୋଉ କ୍ୟାପଟେନ ପଳେଇଛନ୍ତି। ଚାରଟଣେ ବାହାରକୁ ପଳେଇଛନ୍ତି ସେ ତାଙ୍କ ଶିଷ୍ୟକୁ ଜାପାନିତ କରିକି ଯାଇଛନ୍ତି ଆଉ। ଆଉ ତମ ଗାଁ ଆଡେ କଣ କଣ? ସମରେ ଅଛି।
ଆମ ଗାଁଆଡେ ଅଛି ମା ଚନ୍ଦ୍ରଶୁଣୀଙ୍କ ମନ୍ଦିର ଅଛି। ବାବା ଶିବଙ୍କର ମନ୍ଦିର ଅଛି ଆଉ-ଉ-ଉ-ଉ-ଉ ବିଶାଳକାୟ ଜଗନ୍ନା ଜଗନ୍ନାଥ ମନ୍ଦିର ଅଛି ଯାହାକି କି ଆମର ପୁରୀ ମନ୍ଦିର ସହିତ ପୁରା ଜଡିତ। ଦୁଇଶହ ତିନିଶହ ବର୍ଷର ପୁରୁଣା ମନ୍ଦିର ଜଡି ତ ସେ ମନ୍ଦିର ଆମ ଜଗନ୍ନାଥ ମନ୍ଦିର।
ଆଉ ସ୍କୁଲ ଅଛି ନା ଆପଣଙ୍କ ଗାଁରେ?
ଆମ ଗାଁରେ ଆଜ୍ଞା ସ୍କୁଲ ଅଛି। ସ୍କୁଲ ରେ ପିଲା ପାଠ ପଢୁଛନ୍ତି। ସାର ପାଠ ପଢଉଛନ୍ ନ୍ତି, ଆଉ ମେଙ୍କି ଦିଦି ଅଛନ୍ତି? ଆଉ କାରତିକ ସାର୍ ଚାଲଲିଗଲେ
ହଁ ହଁ ଆଉ ଆପଣଙ୍କ ଗାଁ ଆଡେ ରେଳ ଟେସନ କିମ୍ବା ବସ୍ ଟେସନ କିଛି ଅଛି କି?
ଟେସନ ନାହିଁ କି ବସ୍ ଷ୍ଟେସନ ନାହିଁ କିନ୍ତୁ ଆମର ଏରୋଡମ୍ ଫ୍ରି ଏଇଠି ଅ ଅଛି, ଆମର ପିଲାମାନେ ଏଠି ସବୁ ପାଇଲଟ ଚଲେଇ ଶିଖୁଛନ୍ତି।
ଆଉ ସାଇକେଲ ଷ୍ଟାଣ୍ଡ୍ ଅଛି ନା ନାହିଁ?
ସ୍କୁଲ ରେ ଦୁଇଟି ଅ
ଆ ଆପଣଙ୍କର ଆପଣ କ ଗାଡି ଅଛି?
କୋଉ ଗଡି ବାଇକ?
ନାଇଁ ବାଇକ୍ ତା ଅ ଫାଷ୍ଟ ବାଇକ୍ କୁହନ୍ତୁ ତାପରେ ଫୋର ହୁଇଲର କହିବେ।
ବାଇକ୍ ହେଲା ଆମର ହିରୋ ହଣ୍ଡା ଏଇଟ ହଣ୍ଡ୍ରେଡ ସି ସି ପ୍ରଥମ
ହଁ ହଁ।
ଦ୍ଵିତୀୟ ହେଲା ଅ-ଅ-ଅ-ଅ-ଅ ନିଞା ଏଚ ଟୁ ଆର ବାରଶ ସି ସି
ହୁଁ।
ଅ-ଅ-ଅ ଆଉ-ଉ-ଉ କଣ ଆଉ ବକ୍ସର ଗୋଟେ ଅଛି ଆଉ ଗୋଟେ ଗୋଟେ ହିରୋ ପଚ ଗୋଟେ ହେଵି ଡୁଉଟି ବାଲା ଗୋଟେ ଲୋନାଟେ ଅଛି।
ଆଉ ଫୋର ହୁଇଲର ରେ କଣ ଅଛି?
ଫୋର୍ ହୁଇଲର୍ ଆଜ୍ଞା ଗୋଟେ ଧଳା ଆମ୍ବାସେଟର
ହଁ।
ଏଇଟ୍ ହଣ୍ଡ୍ରେଡ୍
ହଁ।
ଆଉ ଗୋଟେ ଷ୍ଟାର୍ଟ ହଉନଥିବା ଇଣ୍ଡିିକା। ଏଇ ତିନୋଟି ମୋର ଜାତ ଯାନବାହାନ ଆଉ।
ଆପଣ ମୋ ସନଜୟ ଦାଦକୁ ତ ଆପଣ ଚିହ୍ନିଥିବେ ତାଙ୍କରେ ଗୋଟେ ଅଛି।
ହଁ।
ମୋ ଜଣେ ଦଦା ହେବେ ତାଙ୍କ ନା ଗୋଲିଆ ଦଦା ତାଙ୍କର ଦିଟା ସ୍କର୍ପିଓ ହେନ ଅଛି।
ହଁ।
ହଁ ଆଉ ବାଇକ କଥା କଣ କହିବି ବାଇକ ତ ପାଞ୍ଚ, ଛଅଟା ଅଛି।
ହଁ ହଁ।
ସଵୁ ଅଛି ଆଉ ଏବେ ନାଇଁ ଆମର ଫର୍ଚ୍ୟୁନର ଆକ୍ସିଡେଣ୍ଟ ହେଇଯାଇଛି ସୋରୁମ୍ ରେ ଅଛି।
ହଁ ଫର୍ଚୁନର ତ ଏଠି କୋଉଠି ଓଡିଶାରେ ବାଗା ହଉନି।
ହଁ ନାଇଁ ଆମର ଏଟା ଯାଇଛି ଚେନ୍ନାଇ ଏଇ ଯୋଉ ଚାଇନା ଯାଇଛି ହାରି।
ଓହୋ ଚାଇନା ସବୁ ଭୁଲ ଭାଲ କରିକି
ଟ୍ରକରେ ନଦୀକି ନେଇକି ପଳେଇଲେ ଆଉ
ଚାଇନା ନହେଲେ ସବୁ ଭୁଲ ଭଲ କରିକି ଚାଇନା ପାଠ ଲଗେଇଦବ ନାଇଁ ତୁମେ ତାଙ୍କୁ ଫୋନ୍ କରି କହିଦିଅ ସେ ଇଣ୍ଡିଆ ପାର୍ଟ ଲଗାନ୍ତୁ।
ହଉ ହଉ। ଆଉ ଭାଇ କଣ କୁହ ଆଜି ଏବେ ଏଇନିକା ପଖାଳ ଭାତକୁ ଲେମ୍ବୁ ଟିକେ ଚିପୁଡିକି ତା ଭିତରେ ଲୁଣ ଟିକେ ପକେଇ
ଲଙ୍କା ତ ଦଳିବେ ଯାହାହେଲେ
ହଁ ଲଙ୍କା ଦଳିବି ଆଳୁରୁ ଚୋପା ଛଡେଇ ତାକୁ ତା ଭିତରେ ଦଳିକି ମିିକ୍ଚର ପକେଇ ତା ସହିତ ପେଟିଏ ବାଡିକି ଆଇଲି ନାଇଁ ରାଗ ନୁହଁ ସାଧା ମିଶ୍ଚର।
ଓହୋ ସାଧା ଟା କଉଟା କହିଲେ ଯଉଟା ମିଠା ମିଠା ଲାଗିବ ନା ଟି
ହଁ ଏଇ ଯୋଉ ଯୋଉଟା ସୁୁବ୍ରଜିତ ଗୋଟେ ମିଶର ନୂଆ ଆସେନି। ସୁୁବ୍ରଜିତ ଚେନାଚୁର ଲେଖାହେଇନି। ସେଇ ମିଶ୍ଚର୍ ହଁ ଦେଇ ଦୋକାନରୁ ବାକି ଆଣୁଛନ୍ତି ଯାହା ଦେବେ ଆଣିବାକୁ ପଡିବ।
ହଁ ବାକି ଖାଇଲେ ତ ଲାଷ୍ଟ ରେ ସେ ଇଏ ବି ଖାଇବାକୁ ପଡିବ ଆଉ
ହଁ ତ ଆଉ କଣ କରିବୁ ଗରିବ ଲୋକ ଆଜ୍ଞା। ଆଉ ଏବେ ଟିକେ ଆସିଛି ମୁଁ ଟିକେ ଚାଉଳଟା ନେବା ପାଇଁ ଆଉ ଆ ଯୋଉ ଡିଲର ପାଖକୁ ଆଉ
ଓହୋ ଡିଲର କଥିରେ ଚାଉଳ ଆଣୁଛନ୍ତି?
ହଁ।
କୋଉ ଚାଉଳ ଆଣୁଛନ୍ତି କ୍ରିଷ୍ଣା ନା ଶ୍ରୀକ୍ରିଷ୍ଣା ନା ନର୍ଗିଷ ଆଶୀର୍ବାଦ ଓ ହଁ ଭଲ ଚାଉଳଟେ ତ ଦଉଛି।
ହଁ ଭଲ ଚାଉଳ ଦଉଛନ୍ତି ଗମେଣ୍ଟ ଦଉଛି ଆଉ। ହଁ ଏବେ ଟିକେ ହଁ ଏବେ ଟିକେ ମାରକେଟ୍ ଆଡ଼େ ଟିକେ ଯିବି ଲକ୍ଷ୍ମୀ ବସରେ ଆଉ
ଓ ହଁ ଲକ୍ଷ୍ମୀ ବସ ଆପଣ ଚାଲିଛି ସେପଟେ?
ହଁ ଆପଣଙ୍କ ଆଡେ?
ଆମ ଆଡେ ଏପଟେ ଲକ୍ଷ୍ମୀ ବସ ବନ୍ଦ କରିକି ଆମ ସରକାର ମାନେ ଲକ୍ଷ୍ମୀ ବସକୁ ମାନେ ଚ ଚଲଉଛନ୍ତି। ଅଲଗା ରୁଟ୍ ରେ ଚଲଉଛନ୍ତି। ଏଠିକି ଦିଟା ଏସି ବସ୍ ଦେଇଛିନ୍ତି। ଗରିବ ଲୋକମାନେ ଆମ ପାଖ ଏମାନେ ତ?
ହଁ ଆ ପୁରୀ ଆଡେ କେବେ ଆସୁଚ! ପୁରୀଆଡେ କେବେ? ପୁରୀଆଡେ କେବେ ଆସୁଛନ୍ତି ନା ନାଇଁ?
ପୁରୀ ପା ମୁଁ କାଲି ଯିବି।
ହଁ ମୋର ବି କାଲି ଯିବାର ଅଛି ପୁରୀ?
ହଁ ତମେ କୋଉଥିରେ ଯିବ?
ଏ ମୁଁ ଯିବି ଦେଖିବା ସ୍କର୍ପିଓଟା ନେଇକି ଯିବି ଆଉ।
ଓହୋ! ସ୍କର୍ପିଓ ଟା ନେଇକି ଆସିବ। ନା ଆଉ ମୁଁ ସେଆ ଭାବୁଥିଲି କଣ ନେବି ବୋଲି? ଯଦି ଆପଣ ସ୍କର୍ପିଓ ନେବେ ତାହେଲେ ମୁଁ ଆପଣଙ୍କ ପଛେପଟେ ଟିକେ ବସିକି ଯାଆନ୍ତି ଭାରି ଆଉ।
ହଉ ଆଉ।
ହଉ ମୁଁ ଡ୍ରେସ ଟା ଟିକେ ପ୍ୟାକିଂ କରିକି, ବାହାରିକି ଆପଣଙ୍କୁ କଲ୍ କରିବି ଆଉ।
ହଉ ଭାଇ ହଉ ଭାଇ ଏତେ ସମୟ କଥା ହେଇଥିଲ, ଭାଇ ଧନ୍ୟବାଦ!